ଜଗନ୍ନାଥ ଜୟ ଜଗନ୍ନାଥ ଆଉ
ତୁ ମା
ହଁ। ହ୍ୟାଲୋ ହୁଁ।
ହଁ।
ଆଜି ଆମର ମା ଭାତ ମାଛ ତରକାରୀ ହେଇଥିଲା। ଭାତ କୁ ମାଛ ତରକାରୀ ଖିଆ ହେଇଥିଲା ଆଉ।
ମାଛ ତରକାରୀ କେମିତି ବନେଇଛୁ।
କେମିତ ହବ
ମାଛ ତରକାରୀ ମାଛକୁ ପ୍ରଥମେ ଧୋଇ ଧୁଆ ଦେଲୁ ତାରେ ଲୁଣ ହଳଦୀ ଗୋଳେଇ କି ତାକୁ ଛାଣିକି ତ ସୋରିଷ ମସଲା ଦେଇକି ତରକାରୀ କରାଗଲା ଆଉ। ଉଁ ତରକାରୀ କରିକି ଖିଆ ହେଲା ଆଉ। ଆଁ। ଆଉଁ ଆଉ ସମସ୍ତେ ଖାଇଲେ ଆମ ଘରେ ଯେ କେତେ ଜଣ ଅଛନ୍ତି ସମସ୍ତେ ଖାଇଲେ ଆଉ।
କେତେ ପିସ୍ ମାଛ ଆଣିଥିଲୁ କେତେ ପିସ୍ ମାଛ ଆଣିଥିଲୁ।
ଗୋଟେ କିଲୋ ମାଛ ଅଣା ହେଇଥିଲା। ଗୋଟେ କିଲୋ ମାଛ ଅଣା ଏଇଥିଲା ଏଇତିରେ ମୁଣ୍ଡ ଦିଫାଳ ହେଇଥିଲା ଲାଞ୍ଜ ଥିଲା ଆଠ ଦଶ ପିସ୍ ମାଛ ହେଇଥିଲା।
ଆଠ ପିସ୍ ନା ଦଶ ପିସ୍।
ଆଠ ପିସ୍ ଭଳିଆ ହେଇଥିଲା ପୁଣି ମୁଣ୍ଡ ଲାଞ୍ଜ ହେଇଥିଲା।
ମାଛ ଛାଣି ମାଛ ବିହନ ବିହନ କଣ କରିଚି ନା କଣ ସେମିତି ଦେଇଚି।
ନା ନା ବିହନକୁ ତାକୁ ବେସନ ଦେଇକି ଲୁଣ ହଳଦୀ ଦେଇକି ପିଆଜ ଚୁନ ଚୁନ କି କଟା ହେଇକି ଲଙ୍କା ଚୁନ୍‌ ଚୁନ୍‌ କି କଟା ହେଇକି ତାକୁ ଗୋଳା ହେଇକି ତେଲରେ ଛଣା ହେଇଥିଲା।
ହଳଦୀ ପକେଇଥିଲୁ।
ହୁଁ। ହଁ ଲୁଣ ହଳଦି ପଡିଥିଲା। ହଁ।
କହିଥିଲା।
ଆଉ ତୁ କଣ ଖାଇଥିଲୁ।
ମୁଁ ମ ମଟନ ବିରିୟାନୀ ମଟନ ବିରିୟାତି ଛତୁ ଚିଲି ଚିକେନ୍‌ ନାନ୍ ବଟର ନାନ୍ ସବୁ ଖାଇଥିଲି।
ହଁ ହଁ ଆଉ ହୋଟେଲରୁୁ ମଗା ହେଇଥିଲା ନା ଘରେ ବନା ହେଇଥିଲା।
କୌ ବୋଉ କରିଥିଲା ବାଗ କରିନଥିଲା ଏବେ କରିଥିଲା।
ହୁଁ ବାଗ କରନଥିଲା।
ତୁମ ଆଡେ ଗଛ ଅଛି
ଗଛ ଅଁ ହ୍ୟାଲୋ।
ତମ ଆଡେ ଗଛ ଅଛି।
ଗଛ ଅଛି ହଁ ଗଛ ଅଛି।
ଗଛ।
ହଁ ଗଛ ଅଛି ଆମ୍ବ ଗଛ ପଣଷ ଗଛ ଲେମ୍ବୁ ଗଛ ଉଁ ସବୁ ଗଛ ଅଛି ସବୁ ପ୍ରକାର। ଆଁ!
ହଳଦୀ ଗଛ?
ହଁ।
ହୁଁ। ଆମ ଗଛ ବାଡି଼ଆଡ଼େ ବହୁତ ହଳଦୀ ଗଛ ଅଛି। ଆମ ବାଡି଼ ପଟେ ବହୁତ ହଳଦୀ ଗଛ ଅଛି।
ହୁଁ ହୁଁ। ଆଉ ଲେମ୍ବୁ ଅଛ? ହ୍ୟାଲୋ। ଆଉ ଲେମ୍ବୁ ଗଛ। ହ୍ୟାଲୋ।